କଣ ଏବେ ଖାଇବେ?
ହେଇ କହୁଥିଲି ଖଟା କରିକିନି ଖାଇବି।
ହୁଁ ହୁଁ।
। ଆଉ ଆପଣ କଣ ଖାଇବେ ଯେ?
ଏ ନା କଣ ଇପିି ଫିପି ଟିକେ ଖାଇଦବା।
ଆରେ ସେ
ଆପଣଙ୍କୁ କଣ ଖାଇବାକୁ ଭଲ ଲାଗେ?
ମତେ ସକାଳୁ ଏଇ ମାନେ ଇଏ ଜିନିଷ ଘରେ ହିଁ ଯାହା କେତେବେଳେ ଯେମିତି ହଉ ବାହର ଜିନଷ ନାହିଁ।
ମୁଢ଼ି, ଚୂଡ଼ା।
ନା ନା ମୁଁ ଚୁଡ଼ା ଫୁଡା କିଛି ଖାଏନି ମତେ ଭଲ ଲାଗେନି।
ହୁଁ ଆଉ ଇପି, ମ୍ୟାଗି?
ଉଁ ହୁଁ। ମ୍ୟାଗି ଟା ଖାଏ କେତେବେଳେ ଇଚ୍ଛା ହୁଏ ଯଦି ସନ୍ଧ୍ୟା ଟାଇମ ରେ ଖାଏ ସକାଳୁ କେବେ ଖାଏନି।
ଉଁ ହୁଁ। ଚାମିନି।
ଚାଉମିନ ବୁଲିଗଲେ ଖାଏ ଏଠି କେବେ କରିକିନି ଖାଇନି। ମୋମୋ ନା ଟା ତା ମତେ ପସନ୍ଦ ହୁଏନି।
ଉଁ ହୁଁ।
ଯଦି କହିବେ ବିରିୟାନୀ ତ ମୋର ଦିପଦ ଟ ଆଗ ଏତେ ବି ଯଆଡେ ଯିବି ବିରିଆନି।
ଆଉ ଭଲ ତ ବିରିୟାନୀ ଟା ତ ଭଲ ଆଉ। ବିରିୟାନ ନ ମସ୍ତ ଖାଇଆ।
ହଁ।
କି ଭାତ ଖାଇବା ଅପେକ୍ଷା ସେଟା ଖାଇଦବ ଆଉ
ଏଠି ଘରେ ଯଦି କଲେ ତ ପଇସା ଟା ଖର୍ଚ୍ଚ ହେବନି। କିନ୍ତୁ ବାହାରେ ଆମେ ଯେହେତୁ ଇଏ କରିବା ତ ପଇସାଟା ବେକାର ଟାରେ ଖର୍ଚ୍ଚ ହେବ ତା ବଦଳ ଘରକୁ ଗଲେ କିଛି ଶିଖିବା।
ହୁଁ ହୁଁ।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
ବାହାରେ ଖାଇବା। ଘରେ ବାହାରେ ଯା ଏଟା ଖାଅ ସେଟା ଖା ଖାଇଦବ। ଘରେ କଣ ସେ ଭାତ।
ହଁ।
ହୁଁ। ଆଉ ଆପଣ? କାହି ବିରିୟାନୀ ତାହେଲେ ଖାଆନ୍ତି, ସନ୍ଧ୍ୟାଳିଆ କଣ ଖାଆନ୍ତି?
ସନ୍ଧ୍ୟା ଟାଇ ନା ଯଦି କୁଆଡେ ବୁଲି ଯାଇଛି ଚାଉମିନ ହିଁ ଖାଇବି। ଆଉ ଦିପପଟାଣ ଟା କିଛି ବିରିୟାନୀ ଆଉ ତାର ଯୋଉ ଇଏ କଣ? ପାଣି ଯ ସେଟା କଣ ଧଇ ପାଣି ଯୋଉଟା? ସେଇଟା କଣ କହନ୍ତି ମୁଁ ଜାଣିନି ଆସିଯାଏ ସେଇଟା ମୁଁ ବେଶି ପିଏ।
କୋଉ ପାଣି ଉରା?
ଏଇ ଯୋଉଟା କଚମ୍ବାର କୁହନ୍ତି।
ହଁ ହଁ ହଁ।
ଏଇଟା ମୁଁ ବେଶୀ ପିଏ।
ହଁ କଚମ୍ବର ଟା ଭଲ।
ଆପଣ ଏମେ କଣ କରିବ?
ଚବର ପଣ୍ଟା ଭଲ ନା?
ହଁ।
ଏନିଆ କି କିଛି ନାଇଁ ଏଇନା, ବସି ଚି ଦେଖିଆ ଜା ଚି କଣ୍ ଟିକେ କରିଆ ଖାଇଆ ଆଉ?
ଫାଲୁ ଡାକୁଚନ୍ତି। ଫାଲୁଡ଼ା
ଆପଣଙ୍କର ତା ତବୁଠୁ ଭଲ ଖାଦ୍ୟ ବିରିୟାନୀ।
ହଁ, ଅ।
ନାଇଁ କି?
ମୁଁ ଖାଏନା ପୁରୀ, ମୋ ଦାଦା ଜଣେ ମାନେ ମାନେ ଗୋଟେ କଣ କହିଲେ?
ଖାଲିଟା କଣ?
ଫାଲୁୁଳାଟା ତ ଲସି ଟାଇପ୍ ର ଏଇ ଯୋଉ ଦେଖିନାହାଁନ୍ତି, ପେଟ ଥଣ୍ଡା ହେବା ପାଇଁ ଗୁରେ ମଞ୍ଜି ପକେଇ ଦିଅନ୍ତି! ଚବିଶ ଘଣ୍ଟା ଭିତରେ ସେଇଟା ଇଏ ହେଇଯାଏ। ଫୁଲିିକିନିି ବାବି ଯେଲି ଯେଲି ହେଇଯ। ଏ! ସେଇ ଫାଲୁଡ଼ା ରେ ସେଇଟା ପକ୍
ଇଏ, ଏଟା କଣ କହିଲ? କି ମଞ୍ଜି ଏଟା ଗୋଟେ, କଳା କଳା!
ହଁ ହଁ!
କଳା କଳା ମଞ୍ଜି ଯେଟା, କଣକହିଲ? ନାଣ୍ଡି ବଗୁଲି!
ନାଣ୍ଡି ବାବୁଲି!
ହଁ!
ଅ-ହ ମୁଁ ଜାଣିନି।
ସେଟା ପାଣିରେ ପକେଦେଲେ ଫୁଲିଯିବ। ତା ଜଲଜିିରା ଲେମ୍ବୁ ଫେମ୍ବୁ ପ ପକେଇକି ପିଇବେ ପେଟ ପୁରା ଥଣ୍ଡା। ବଢିଆ ସରବତ ଭଳିଆ ଲାଗି
ଆୟାଁ ମୁଁ ତ ଜାଣିନି ସେ ବିଷୟରେ, ନହେଲେ ମୁଁ ନିଜେ ଯାଇକି ଆଣିକିନି ମୁଁ ତ ଜାଣଛି, ଫାଲୁଡାରେ- ପଡେ ହେରା ବେଳେ ମୁଁ ପି ଦିଏ। ଫାଲୁଡା ସ
ନାଇଁ, ନାଇଁ, ସେଇଟା ବଢିଆ ଲାଗିବ ନା, ଲେମ୍ବୁ ପକ୍ ପକେଇକି ହେଟା ପିଇଲେ ମସ୍ତ ଲାଗେ! ଏରା ଆମ ଘରେ ତିଆରି କରିକି ମୁଁ ପିଏ!
ହଁ!
ହୁଁ! ମା ଆଣିକି ସେ ମଞ୍ଜି ଗୁରା ପକେଇଦଉ। ମୁଁ ସେମଞ୍ଜ ଜିରା ଆଣି ପକେଇଦେବି ବୋତଲରେ ରଖିଦେବି। ଫ୍ରିଜ୍ ରେ ପୁରେଇ ଦେବି। ତା'ପରେ ଜଲଜିିରା, ଲେମ୍ବୁ, ତାକୁ ଦେଇକି ପୁରା- ପକେଇଦେଇକି ଇଏକରିଦେବି, ବଢିଆ ଲାଗିବ!
ହଁ, ମୁଁ।
ହୁଁ, ପିଇବାକୁ ଭଲ ଲାଗିବ!
ହୁଁ, ଆଛା କହିଲ କେଁତି ମ ତାଉ
ଗୋଟା ହେଇନାହାଁନ୍ତି କି ଆମର?
ନାଁ ଆମରୱେଟ୍ ବଢୁନୀ-
ଆଉ
ନାଁ ହାଇଟ୍ ଅଛି, ପାଞ୍ଚ ଫୁଟୁ ତିନି ଇଞ୍ଜି! ହୁଁ ଆଉ-ଉ-ଉ, ମୁଁ ୱେଟ୍ ଅଛି ତେୟାଳିଶି!
ଜମା
କଣ କହିଲେ?
ମୋଟା ଟିକେ ଖାଉନାହାଁନ୍ତି, ପ୍ରୋଟିନ ଏଇ ଯୋଉ-
ହଁ, ଖାଉଛି, ବାହାର ଜିନିଷ ଏଠି ହୁଁ, ହୁଁ!
ପ୍ରେ। ଟିନ ଓଟିନ ଖାଇଦେବେ। ଭଲ ଭଲ ଆ ସେଉ ଫଳମୁଳ
ସେଇଟା ବି-
ସେଉଫେଉ, କମଳା, ଡାଳିିମ୍ୱ।
ହୁଁ କ-
ସେରା ଖାଉନାହାନ୍ତି ହଲିକ୍ସ ଫଲିକ୍ସ!
ମୁଁ ହଲିକ୍ସିଟା ଖାଏନି, ଆଉ ଫଳମୂଳ କହିବାକୁ ଗଲେ ଖାଏ। ମାର୍କେଟ ରୁ କିଣିକାନୀ ଆଣି ଖା ଆଉ ଯେହେତୁ ମାନେ ଦେଖନ୍ତୁ ନିଜେ ଇନକମ କରିକି ସବୁ କିଛି କରୁଛି ନା, ତ ଟିକେ- ସେଭିଙ୍ଗ କରିକିନି ତାପରେ କରି କି ନିଆଉ ଯାହା କିଛି-
ଅ ଆଉ ସେଇ ଭଲ ଆପ ଆଉ କୁଆଡେ ତାହେ ଏବେ ଆଉ ଯିବେନି ବୁଲି? ଚାଲନ୍ତୁ। ଯିବା ସାଙ୍ଗ ହେଇକି, ସବୁ କୁଆଡ଼େ ବୁଲି ବୁଲାକି ଆସିବା।
ଚାଲ, ଏଥିରେ କଣ ଅଛି। ମତେ ଯିଏ ଯୁଆଡେ ଡା ମୁଁ ସେଆଠ ଗଲା ପୂର୍ବରୁ କହିଲେ ମାନେ ମୁଁ ଯିବା ପୂର୍ବରୁ ଦିଦିନି ପୂର୍ବରୁ କହିଦେଇଥିବ ମୁଁ ସେଇ ଅନୁସାରେ ଛୁଟି ଆଣିଥିବି ଭାରି କଲେଜରେ ଛୁଟି
ବୁଲ ବୁଲାକି ଆସିବା ଟିକେ ଆଉ
ତମ ନାଁ କଣ ଜେ?
ମୋ ନା ହାଲୋ, ସେ ଆଉ ତାହେଲେ ଯିବା ବୁଲି ଇନଲା ଆଉ
ହଉ ଯିବା, ଏଥିରେ କଣ ଅଉଛି ଡାକିଲେ ମୁଁ ଯିବି।
ଆଜିିବା ସାଙ୍ଗମାନେ ସବୁ ସାଙ୍ଗମାନେ ଶୋଇଛନ୍ତି?
ହୁଁ ଶୋଇଦଲେ କେହି ଉଠି ନାହି, ଆମ ପିଲା ବା ସାତଟା ଆଠଟା ନହେଲେ ନଅଟା ଏ
ଭପ ଆ ଆଉ କେତେବେଳେ ଯାଆନ୍ତି ଏଠିକି?
ସେ ଯାଉଛି ଜଲଦି ଉଠେଇିକିନି ତାଙ୍କର ସାଙ୍ଗେନ ନିତ୍ୟକରଣ ମୋର କିନ୍ତୁ ସାଙ୍ଗେନ ନାହିଁ।
ଓ ହୋ
ମୁଁ ଟିକେ ଲେଟ୍ ହୁଏ, ଏମିତିରେ ବି
ହୁଁ ହୁଁ ସେ ତାଙ୍କର ସବୁ ନିତ୍ୟ କର୍ମ ସାରିକି ଯାଆନ୍ତିି ଆଉ ନାଇଁ ସେମାନେ ସାଙ୍ଗ ଛୁଆ।
ସେମାନେ କେମିତି ତାଙ୍କର ଗୋଟେ ଜଲ୍ଦି ଜଲ୍ଦି କରିଦିଅନ୍ତି, ଯଦି ନଅଟାରେ ଉଠିବେ? ତ ଜଲଦି ତାଙ୍କେ ଖାଇକିନି କେମିତି ବାହାରି ପଡିବ? ଖାଇବା ଛାଡିଦିଅ, ସେ ତାଙ୍କର ଖାଇଲେ ଖାଇବେ ନହେଲେ ନାହିଁ।
କଣ ନା ସାଙ୍ଗ ଛୁଆ କହୁଥିଲୁ, ଏଇଟା ସେଇଟା ସେଇ
ଗଲେ କଲେଜ ଟେ ଖାଇଦ ହେଇ କଣ? ମୁଁ ଯଦି ଏଠି ଖାଇଦେବି ଆଉ କଣ?
ଆପଣଙ୍କ କଲେଜରୁ କେତେବେଳେ ଛୁଟି ହୁଅନି?
ଆମର ଗୋଟେ।
ହୁଁ ହୁଁ
ଆପଣ ଯୋଉଠି ପଢୁଥିଲେ, କେତେଟା ବଳେ ଛୁଟି ହୁଏ ଯେ?
ଆମର ଦିଟା ବେଳୁ।
ଆଉ ଟିକେ ଆଉ ଗୋଟେ ଘଣ୍ଟା ବେଶୀ ଆଉ
ଓ ହୋ ରଜ ତାହେଲେ ଭଲ ପାଳିଲେ ଆଉ।
ହଁ।
ହୁଁ।
ଆପଣ ଆଣେ ତ ମାଣବସା ଗୁରୁବାର ବି ଭଲ କରୁଥିବେ ନା।
ହଁ ସବୁ ଭଲ ଇଏ ଅଷ୍ଟମୀ କି ମୁଁ ପରହୁଁଆଁ ବି ହୁଏ ଅଷ୍ଟମୀ କି ପରହୁଁଆଁ ହୁଏ।
ବଡଝିଅ କି?
ହଁ।
ହ ଭଲ ତ ହୁଁ ହୁଁ।
ବଡ଼
ସେଦିନ କେତେ ପିଠା ଖାଅ?
ସେଦିନ ଏମିତି ଏତେ ଖାଏନି। ଏେଣ୍ଡୁରି ହୁଏ ବରା, କାକରା, ମୁଆ ପିଠା। ଏମିତି ହୁଏ ସବୁ।
ହୁଁ ହୁଁ।
ଅଷ୍ଟମୀରେ ନୂଆ ଡ୍ରେସ ପିନ୍ଧେ। ଆଉ ଦଶହରା କେମିତି ଦେଖନ୍ତି ଦଶହରା
ଦଶହରା ଟା ଏତେ ମୁଁ ଦେଖିନେଇଁ। ଆଉ ଦେଖିକି ପାରେନି ପା ହୁଁ ହୁଁ ଦଶହରା ଟାଇମ୍। ଲକ୍ଷ୍ମୀ ପୂଜା ବୁଲିପାରିବି କିନ୍ତୁ ଦଶହରାଟା ବେଶୀ ଦେଖିପାରେନି।
ଢେଙ୍କାଆଳରେ ଭଲ ଲକ୍ଷ୍ମୀ ପୂଜା ହୁଏ।
ହଁ ଢେଙ୍କା ନାଳରେ ହିଁ ଯାଇକିନା ରହିକିନା ମାନେ ଆମେ ବୋଧେ ରୁମ୍ ନେଇକିନି କେତିଟା ଯାଏ ବୁଲ ଯେ?
ଏ ମୁଁ ସାତଟା, ଆଟା, ନଅଟା ବେଳେ ବେଳେ। ଦଶଟା ବି ହେଇଯାଏ ବୁଲିକି ଆସିବୁ ଭଲ ଲକ୍ଷ୍ମୀ ପୂଜା ହୁଏ ନା।
ଟ୍ରାଏ କରିବା ହୁଁ।
ଲକ୍ଷ୍ମୀ ପୂଜା ଭଲ ବୁଲିବାକୁ
ଅଧିକ ଆଉ
ହଁ ରାତି ଟା ଟିକେ ଭଲ ଦେଖିବା କୁ ନା।
ହୁଁ।
ଲକ୍ଷ୍ମୀପଜା ଟା ଭଲ ଟିକେ ଦେଖିବାକୁ।
ହଉ ଆଉ ରଖୁଛି ଆପଣ ଯାଆନ୍ତୁ କଣ କରିବେ।
ହଁ ହଁ।
ହୁଁ